ହଁ କୁହନ୍ତୁ?
ହଁ ବୋଧେ କିଛି ଅସୁବିଧା ହେଲା କଟିଗଲା ବୋଧେ।
ହଁ ଟିକେ ମୋବାଇଲର ଇଣ୍ଟରନେଟ୍ କନେକ୍ସନ କଟିଗଲା ତ
ଆଜ୍ଞା।
ସେଥିପାଇଁ କଲଟି ସମ୍ପୂର୍ଣ୍ଣ ହେଇଗଲା। ହଁ ମୁଁ କହୁଥିଲି କି ଆପଣଙ୍କୁ କଣ କରିବାକୁ ସବୁ ଭଲ ଲାଗେ?
ମୋତେ ଖାଇବା ବନେଇବାକୁ ବହୁତ ପସନ୍ଦ ତାପରେ ଗୀତ ଶୁଣେ ତ ଏନ୍ତି ଏମିତି ସବୁ ଦିନ ଚାଲେ ତାପରେ କାମ ବି ରୁହେ। ମୋତେ ବେଶୀ ଟିକି କଣ କହିଲେ ଆ କାହାକୁ ପିଠା ବନେଇବାକୁ ଭଲ ଲାଗେ କଣ ମୁଁ ଜାଣିନି? କିନ୍ତୁ ମୋତେ ବହୁତ ମଣ୍ଡା ପିଠା ବନେଇବାକୁ ବହୁତ ଭଲ ଲାଗେ।
ଆଚ୍ଛା ମଣ୍ଡାପିଠା ତାହେଲେ ଆପଣ ଶିଖିଛନ୍ତି? କାହାଠାରୁ ଘରେ କାହାଠାରୁ ଶିଖିଛନ୍ତି ନା? କଣ କେମିତି ଶିଖିଲେ?
ସେତେବେଳେ ମାନେ କରେ ମାନେ ମୁଁ କେବେ ବନେଇନି ଯେତେବେଳେ ମମି କରେ। ତ ସବୁ ପିଠା। ମାନେ ମୁଁ ସବୁ ଯାହାବି ଶିଖିଛି ସବୁ ଦେଖି ଦେଖିକି ହିଁ ଶିଖିଛି।
ଆଚ୍ଛା ଯେମିତି କୁହନ୍ତି ଶିଖିବାର ଇଚ୍ଛା ଥିଲେ ଯୋଉ ମାଧ୍ୟମ ହେଲେ ବି ଶିଖିପାରିବେ।
ତ ମମି ବହୁତ ଭଲ ମାନେ ଖାଇବା ବନାଏ। ତ ଆମକୁ ସେତେ କରିବାକୁ ପଡ଼େନି କିନ୍ତୁ ଆ ଯେତୋଳେ ମାନେ ସେମାନେ କରନ୍ତି ଆମେ ବସି ବସି ଦେଖି ଦେଖି ଶିଖି ଯାଇଚୁ। ତ ମଣ୍ଡାପିଠା ଆପଣ ଜାଣିଚ ଜା ଯୋଉ ରାଉଣ୍ଡ୍ ରାଉଣ୍ଡ୍ କରିକି ତା ଉପରୁ ବାହାର କର ରେ ମାନେ ମଣ୍ଡାପିଠର ହଁ ମତେ ସେଇଟା ବହୁତ ପସ ମତେ ବହୁତ ପସନ୍ଦ ସେଇଟା ତ ମୁଁ ସେଟା ଶିଖିକି ସେଟା ନିଜେ ହିଁ କରିଚି।
ହିଅ ହେଇକି ବି ଶିଖିଚନ୍ତି କିନ୍ତୁ ନହେଲେ ଏବେ କିଛିଟା ପିଲା ଅଛନ୍ତି କି ଆମୁକୁ ରୋଷେଇ ଆସେନି ଆରେ ରୋଷେଇଟା କଣ କିଛି ବଡ଼ କାର କାମ? ହଁ ଯିଏ ଇଚ୍ଛା କରିବ ସିଏ ଶିଖି ପାରିବ ସମସ୍ତେ କଣ ଶିଖିକି ଆସିଛ ନ୍ତି ନା ଆସିନାହାନ୍ତି ସମସ୍ତେ ଯା ହେଲେ ନିଜେ ନିଜେ କରିକି କିମ୍ବା ଘରେ ମା ଭଉଣୀମାନଙ୍କ ଠାରୁ କି ଖୁଡ଼ିମାନଙ୍କ ଠାରୁ ଏମିତି ହିଁ ଶିଖୁଚନ୍ତି। ଆଉ ସମସ୍ତେ କଁ ଶିଖିକି ଆସିଥିଲେ? ଆଚ୍ଛା ତାହେଲେ କହିଲେ ମଣ୍ଡାପିଠା କଣ କେମତି ଆ ପଣ କେମତି ବନାନ୍ତି? ମୁଁ ତ ବନାଏ। କିନ୍ତୁ ଆପଣ କୋଉ ପ୍ରଣାଳୀରେ ବନାନ୍ତି ଟିକେ କହିଲେ।
ଆଃ ମୁଁ ତ ଆପଣ ଜାଣିଚନ୍ତି ଯୋଉ ଗୋଟେ ପାଣିରେ ବି ଛଣା ହେଇକି ଗୋଟେ ହୁଏ। ତ ମତେ ସେଇଟା ଏତେ ସିଜାହେ ହଁ ତ ମୋର ହେଟା କଣ ସେଟା ସୁଜି ସୁଜିରେ ଫାଷ୍ଟ ଯୋଉ ଜନ୍ତାଟା ହୁଏ ମା ନେ ଗରମ ପାଣି ଆଉ ଲୁଣ ଯୋଉଟା ଦେଇକି ଜନ୍ତନ୍ତି ଯୋଉଡ଼ା। ତ ହେଡ଼ା ଜନ୍ତା ହବ ତ ତାପରେ ସେଟା ଜନ୍ତି ସାରଲା ପରେ କଦଳୀ ପତ୍ର ହଉ କି ଗୋଟେ ଥାଳି ହଉ ଯାହାକୁ ଢ଼ାଳି ଦେବେ ଆପଣ। ଢ଼ାଳି ଦେଇ ସାରିଲା ପରେ ସେଟାକୁ ଆଉ ତାକୁ ଟିକେ ଥଣ୍ଡା ହେଇଗଲା ପରେ ତାକୁ ତ ପୁଣି ଚକଡ଼ିଆକୁ ପଡ଼ିବ। ଭଲସେ ସଫ୍ଟ କରାଜି ହଁ। ନରମ କରିବେ ତାକୁ ପୁଣି ତ କଲା ପରେ ଏ ତା
ଆମେ ଯୋଉଠି
ନିଜେ ତାପରେ ଗଢ଼ିଆ ଷ୍ଟାର୍ଟ ହବ। ତାପରେ ପୁର ତିଆରି ପାଇଁ ନଡ଼ିଆ ତ ଗୁଡ଼ ପକାନ୍ତୁ କି ଆପଣ ଚିନି ପକାନ୍ତୁ ସେଟା ଆପଣଙ୍କ ଓପରେ। ଉଁ ଇଏ କରେ କରି କିି ତ ଟିକେ ଗୁଜୁରାତି କି ଯୋଉ ଆପଣ ଯାହା ବି ଦେବେ ଏ କଣ ଟିକେ ମସଲା ଟିକେ ପକେଇବା ପାଇଁ ତ ପକାଇବେ ଅ ସେଇଟା ପକେଇ ସାରିଲା ପରେ ଆପଣ ତାପରେ ମଣ୍ଡାଟାକୁ କଣ ଗଢି଼ବେ ତାରେ ପୁର ଦେଇକି ପୁର ଦେଇକି ଗଢ଼ି ସାରିଲା ପରେ
ସିଜେଇବେ ସିଜେଇବେ ନାଁ ନାହିଁ ଗୋଟେ ଓ ଜଣେ ଜଣେ ଛାଣନ୍ତି ମତେ ଟିକେ ଛାଣିବା ପସନ୍ଦ ନୁହଁ।
ହେଲେ ଟିକେ ଉପରଟା ମାନେ ପାଣି ଅଂଶ ରହିଯାଏ ଏତେ ଭଲ ଲାଗେନି।
ଟିକେ ମାନେ ଯୋଉ ବାମ୍ଫ ଦିଆ ଯୋଉଟା ହୁଏ
ହଁ ହଁ।
ଏଟା ବହୁତ ମତେ ସେଇଟା ହିଁ ପସନ୍ଦ ମୁଁ ହାବେ ମୋ ମମି ହାତର ଟିକେ ଛୋଟ ସାଇଜ୍ ହେଲେ ଆଉ ଟିକେ ନରମ ଆଉ ପ
ଖାଇବାକୁ ଟିକେ ବେଶୀ ଭଲ ଲାଗେ।
ବହୁତ ଭଲ ଲାଗେ ସେଇଟା। ତ ସେଇଟା ହିଁ ଆଉ ଗୋଟେ ଜାଣିଚନ୍ତି ନା ନାହିଁ ବାମ୍ଫ ପିଠା ଯୋଉଟା ମାନେ କରନ୍ତି? ଯୋଉଟା ଏଇ ଯୋଉ ହୁଁ ଯେମିତି ଗୋଟେ ପୋଡ଼ପିଠା କରନ୍ତି
ହଁ ହଁ ହଁ ହାଣ୍ଡିରେ କପଡ଼ା ବାନ୍ଧିକି ଉମ ଶି ସିଝା ପିଠା କରନ୍ତି।
ହଁ ସିଝା ପିଠା ମ ଆମର ସେଇଟା ବାମ୍ଫ ପିଠା ବୋଲି କୁହନ୍ତି।
ଆଚ୍ଛା କୁଆଡେ କଣ କହନ୍ତି ଆଉ।
ହଁ ସେଇଟା ମୋତେ ବହୁତ ପସନ୍ଦ ମାନେ ଟିକେ ଲାଉ ଫାଉ ଦେଇକି ଯଉ ସେଇଟା ହୁଏ। ଜାଣିନି ଆପଣଙ୍କ ଆଡେ କେମିତି ହୁଏ ସେଇଟା ଟିକେ ନରମ ପାଇଁ
କିନ୍ତୁ କୁହନ୍ତୁ ଆପଣଙ୍କ ଆଡେ କଣ କେମିତି ଲାଉ ଦେଇକି କଣ କେମିତି କରନ୍ତି?
ମାନେ ସେଟା ଯେମିତି ଏଟା ଯନ୍ତା ହଉଚି ମାନେ ସୁଜି ପକା ହେଇକି ଗରମ ପାଣିରେ ଯେମିତି ଜ ଚନ୍ତି ସେଇଟା ବି ସେମ୍ ମାନେ ଜନ୍ତିବେ ଜନ୍ତିଲା ଭିତରେ ଆଗେ ଗରମ ପାଣିରେ ଲାଉ ସିଝା ହବ ହେଲା। କିଛି ଅଳ୍ପ ଲାଉ ଦେବେ ତାକୁ ସିଝେଇବେ ଲୁଣ ପକେଇକି ତ ସିଝି ସାରିଲା ତାକୁ ଫୁଟା ହବ ଠିକ୍ ଅଛି। ମାନେ ତାର ଯଉ ମାନେ ପୁରା ଘୋଟିକି ତାକୁ ପୁରା ଗୁଣ୍ଡ ଗୁଣ୍ଡ କରିଦେବେ କରି ସାରିଲା ପରେ ଚୁନା ଯଉ ଥିବ ଆପଣଙ୍କର
ହଁ।
ତାକୁ ପକେଇବେ କି ଆଣ କି ଚୁନା କିଏ କଣ ଦିଅନ୍ତି ତ ସେଇଟା ପ ପକେଇକି ତାକୁ ଘାଣ୍ଟିବେ। ଘାଣ୍ଟି ସାରିଲା ପରେ ନଡିଆ ଦେଇପାରିବେ ଆପଣଙ୍କର ଯୁ କହିଲି ଅଳେଇଚ କି ତେଜରାତି କି ଅଦା ମାନେ ଗୁଣ୍ଡ ଟିକେ ପକେଇବା କଥା ପକାଇବେ ପକାଇ ସାରିଲା ପରେ ଆ ତାଧିରେ ଚିିନିକି ଗୁଡ ଆପଣଙ୍କ ଇଚ୍ଛା। ଯାହା ଦେବେ ଆପଣ ଯାହାକୁ ଯଉଟା ଖାଇବାକୁ ପସନ୍ଦ। ତ ଦେଇ ସାରିଲା ପରେ ତାକୁ ପ୍ରେସର କୁକରରେ ବସାନ୍ତି ଗୁ କିଛି ଲୋକ। ଆଉ ହାଣ୍ଡିରେ ବି ମାନେ କପଡା ବାନ୍ଧିକି ଗାଁରେତ ବେସି ହାଣ୍ଡିରେ କପଡା ବାନ୍ଧିକି ପାଣି ଦେବେ। ପାଣି ଦେଇକି ସେଠି କପଡ଼ା ବାନ୍ଧିକି ଭଲସେ ନହେଲେ ଖସି ପଡିବ ପିଠା ସବୁ ଯିବ। ତ ସେଇଟା ବାନ୍ଧିକି ସିଝେଇବେ ହେଇ ଦେଲା ପରେ ଏତେ ସଫ୍ଟ ଏତେ ଟେଷ୍ଟ ମତେ ବହୁତ ପସନ୍ଦ ବହୁତ ଦିନ ହେଲାଇଁ ସେଇଟା ଖାଇନି ଗଲେ
ସେଇଟା ଆମ ଆଡେ ମୁଁ ଶିଖିିନଥିଲି ଆମ ଆଡେ କାଇଁ ଏମିତି କେବେ ମା ମାନେ ବି କର ମୁଁ ଦେଖିନି ମାନେ କହନ୍ତିନି ନଈକେ ବାଙ୍କେ ଦେଶକେ ଫାଙ୍କେ ସେମିତି କାହା ଅଞ୍ଚଳରେ କଣ କେମିତି ମୁଁ ତ ଶି ଶିଖିନଥିଲି କିନ୍ତୁ ଆପଣଙ୍କଠାରୁ ଶିଖିକି ବହୁତ ଭଲ ଲାଗିଲା। ମୁଁ ମଧ୍ୟ କେବେ ଚେଷ୍ଟା କରିବି।
ହଁ କେବେ ବନା ତ ବହୁତୁ ଟେଷ୍ଟି ଏଇଟା ବହୁତ ସଫ୍ଟ ମାନେ ଖାଇବା ପାଇଁ ଏତେ ବଢିଆ ପୋଡପିଠା ପୋଡ ପିଠାର ସେମ ଇଏ ସେଟାକୁ ପୋଡନ୍ତି ଏଇଟା କୁ ସିଜାନ୍ତି ହଁ ମାନେ
କେବେ ଲାଉ ସମୟରେ ଲାଉ ଆସିଲେ ଆ ମୁଁ ପୁନର୍ବାର ଆ ଆପଣଙ୍କୁ ଥରେ କଲ୍ କରିକି ବନେଇବାକୁ ଚେଷ୍ଟା କରିବି ଆଉ।
ହଁ।
ଆଉ ରଜରେ କିଏ କି ପିଠା ଘରେ ହେଇଥିଲା?
ଘରେ ତ ମାନେ ଉଁ ଟାଇମ୍ ସମୟ ଅଭାବରୁ ଏବେ ହେନା ମମ୍ ଖାଲି ଚକୁଳି କରିଥିଲା। ଆଉ ଯାହାତ ଘରେ ଏଇ ଯୋଉ ଆପଣ ତ ଆଇଁଷ ଖାଆନ୍ତିନି ଚିକେନ ଫିକେନ୍ ଯାହା ଘରେ ଥାଏ। ଆଉ ହେଲେ ଆପଣ ତ ଆଇଁଷ ଖାଉନଥିବେ ଆପଣ ସେ ମାନେ ଆମର ସେ ଚିକେନ ହେଇଥିଲା ଆ ଆଉ
ସେଦିନ ରବିବାର ପଡିଥିଲା ସେଥିପାଇଁ ଆମିଷ ପ୍ରାୟ ସମସ୍ତଙ୍କ ଘରେ ହେଇଥିଲା।
ସେଇଟା ଆ ମାନେ ଚୁଲିରେ ବନେଇବା ପାଇଁ ଯୋଉ ଗାଁରେ କେତେ ବେଳେ ଭଲ ଲାଗେ।
କଣ କହିଲେ?
ମୁଁ କହିଲି ଆମ୍ ସହରରେ ରହିକି ମାନେ ଯେବେ ଗାଁକୁ ଯିବ ମାନେ ଗୋଟେ ଚୁଲିରେ ବନେଇବାକୁ କେ ତେ ଭଲ ଲାଗେ ତ ସେସବୁ ବନେଇଲୁ ଖାଇଲୁ ତ ବୋହୁତ ଭଲ ଥିଲା। ଆଉ ଆରଥର ରଜରେ ବୋହୁତ ସାରା ପିଠା ବନା ହେଇଥିଲା। ବୋହୁତ ପିଠା ଆଉ ଛଣାଛଣି ବି ବୋହୁତ ଜିନିଷ ହେଇଥିଲା।
ହୁଁ।
ଛଅ ମାସରେ ହେଇଥିଲା ତାପରେ ବରା ଆପଣ ବରା ବନାନ୍ତି ନା ନାଇଁ ଘରେ?
ହଁ ହଁ ବିରି ବରା ମୁଁ ବନାଏ। ଦହିବରା ବି ବନାଏ।
ଦହିବରା ମୁଁ ଥରେ ମାନେ ଇଏ କରିଥିଲି ବନେଇଥିଲି ମାନେ ଏ ତେ ଭଲ ହେଇନଥିଲା ତାର ଯୋଉ ବରାଟା ମାନେ ଟିକେ ବୋଧେ ବିରି ଅଧିକା ହେଇଯାଇଥିଲା। ଟିକେ ଇଏ ମାନେ ଟେଷ୍ଟଟା ଟିକେ ତାର ଇଏ ହେଇଗଲା, କିନ୍ତୁ ତରକାରୀ ଫରକାରୀ ସବୁ ଭଲ ହେଇଥିଲା। ତ ଯେହେତୁ ପ୍ରଥମ ଥର ତ ଯାହାବି ହେଲେ ବରାର ସ୍ଵାଦ ଏତେ ଭଲ ନଥିଲା। ମୁଁ ତ ଖାଇ ନଥିଲି। ମୁଁ ଯାହା ନିଜେ ବନାଏ
ଉଁ ହୁଁ ହୁଁ ସମସ୍ତେ ଖାଇକି ଟିକେ ଭଲ କହିଲେ ଭଲ ଲାଗେ ଆଉ।
ହଁ ସେଇଟା ମାନେ ମୁଁ ବନାଏ ମାନେ ଛଣା ଛୁଣି ଉପରେ ଯୋ ଚିକେନ ପକୋଡା ହୋଉ କି ପକୁଡି ହୋଉ ହଁ କି ବରା ହୋଉ ସବୁ ଜିନିଷ ମୁଁ କରେ।
ମୋର ଗୋଟେ ୟୁଟ୍ୟୁବ ଚ୍ୟାନେଲ ଅଛି। ଆପଣ ଯଦି ଚାହିଁବେ ହଁ ଚାହିଁବେ ଯଦି ତାହେଲେ ଏ ଯାଇକି ମୋ ଭିଡିଓ ସବୁ ଦେଖିପାରିବେ। ମୁଁ ଅଧିକା ତ ଛାଡିନି କିଛି କିଛି ଛାଡିଚି ଆଉ। ମୁଁ ନାଇଁ ଘରେ ତ ଆଗରୁ ପୂର୍ବରୁ ମୁଁ ଗୋଟେ କର୍ମକ୍ଷେତ୍ରରେ ଥିଲି କିନ୍ତୁ ଯେହେତୁ ଝିଅ ହେଇସାରିଲା ପରେ ଆଉ ପିଲାକୁ ସମୟ ଦେଇ ଉଭୟ କାର୍ଯ୍ୟ ଏକା ସାଙ୍ଗରେ କରି ପାରିଲିନି ତ ଯୋ ଛାଡିଦେଲି ଆଉ ତାପରେ ଏ ପିଲାତ ଏବେ ଟିକେ ବଡ ହେଇଗଲାଣି ନା ଆଉ କିଛି ତ ଏତେ କାମ ନାହିଁ। ଯାହା ଘ-ଘର କାମ କରିକି ସମୟ ଯେତେବେଳେ ମିଳେ। ମୁଁ କିଛି କିଛିଟା ଭିଡିଓ ବନେଇକି ଅଳ୍ପ କିଛି ଛାଡଚି ଆଉ।
ଆଚ୍ଛା କେତେ ଦିନ ହେଲା ଆଉ କଲେଣି?
ହଁ କଲିଣି ତ ଦୁଇ ବର୍ଷ ଖଣ୍ଡ ହେଇଗଲାଣି କିନ୍ତୁ ସବୁବେଳେ ସମୟ ହୁଏନି ଦେହେତୁ ଛାଡିବା ପାଇଁ ଅଳ୍ପ କିଛି ଛାଡିଚି ଆଉ।
ଛୁଆଙ୍କ କାମରେ ଛୁଆ ଟିକେ ବଡ ହେଲା ପରେ ଯାହା କରିବେ ଆପଣ ଆଉ କଣ କରିପାରିବେ?
ଆ ଛୁଆ ଟିକେ ସ୍କୁଲ ଫୁଲ ନ ଗଲା ଯାଏ ଏବେ ଆଉ ସବୁ କାମରେ ସମୟ ଦେଇ ହେଉନି ଆଉ। ହଁ ସ୍କୁଲ ଟିକେ ବାହାରି ଗଲେ ଟିକେ ଫାଙ୍କା ହେଇଗଲେ। ଆଉ ଯେ ଯାହା ଚାହିଁଲେ କରିପାରିବି। ଆଉ ଆପଣ ତାହେଲେ ବହୁତ ମାନେ ରୋଷେଇ କରିବା ପାଇଁ ବହୁତ ଭଲ ଲାଗେ। ଆଉ ଗଛ ଫଛ ଲଗାନ୍ତି ନା ନାଇଁ ଲଗାନ୍ତିନି।
ଚିହ୍ନେବେ। ଅ ଛ। କୋଉଡ଼ା ଫିଟେଇବି? ଗଛ କଣ ଗଛ ଏମିତି ଘରକୁ ଗଲେ ଯାହା ଲଗାହବ ଆଉ। ଏଇଠେ ଆଉ। ଇଏ କାଟି ଦେଇଛି। ଏଠି ତ ଆଉ କିଛି କରିହେବନି ଆଉ ଘରକୁ ଗଲେ ଯାହା ଦେବୁ ଗଛ ରେ ଲଗେଇଛି। ମୁଁ କେତେଟା ଗଛ ଲଗେଇଛି ମଲ୍ଲି ମଲ୍ଲି ଫୁଲ ମତେ ବହୁତ ପସନ୍ଦ ହେଲା।
ହଁ ତାର ବାସ୍ନା ତ ପୁରା ମହକେଇ ଦବ ପୁରା
ବାସ୍ନା ମୋତେ ଟିକେ ଇଚ୍ଛା କିି ସେ କେବେ ବେଶୀ ଫୁଟିବ ମୁଁ ଟିକେ ଗଜରା କରିକି ଲଗେଇବି।
ହେ-ହେ-ହେ
ଆରେ ନିଜ ବାଡ଼ିରେ ହେଇଥିବ ଲଗେଇବେ କେତେ ଭଲ ଲାଗିବ ମାର୍କେଟ୍ ତ ଏମିତି କିଣି ଆଣୁଛନ୍ତି।
ହଁ
ସେଟା ହବ ଠାକୁରଙ୍କୁ ଲଗେଇବାକୁ ମତେ ବହୁତ ଭଲ ଲାଗେ ସେ ଯୋଉ ଫୁଲ ଫୁଟିଲେ । ଅଳ୍ପ ଅଳ୍ପ ଫୁଟୁଛି ଅ ତାପରେ ନାଗଚମ୍ପା ବି ଅଛି। ସେଇଟା ବହୁତ ବଡ଼ ଗଛ ଆମର ନାଗଚମ୍ପା ମମି ଲଗେଇଥିଲା ସେଇଟା ବହୁତ ବଡ଼ ଗଛ ଅଛି ଆ ବହୁତ ଫୁଲ ଫୁଲ ମୋ ମମି ଲଗାଏ ମାନେ ଗେଣ୍ଡୁ ଆଉ ଏଇସବୁ ଜିନିଷ ସବୁ ଲଗାଏ। ହଁ ବହୁତୁରା ମାନେ କଣ କୁହନ୍ତି ସେ ଯୋଉ ତଳା ପଡ଼ିଲା ଭଳିଆ ଯେମିତି ଲାଗେ । ଗୋଟେ ବଣ ଭିତରେ ବସିବେ ଆପଣ ଏତେ ଏତେ ବଡ଼ ଲାଗିବେ ଏତେ ଗଛ ଲଗେଇ ଥିଲେ ଏବେ ଆଉ ମାନେ ଛୁଆ ପିଲା ଇଏରେ ଆଉ ଲଗେଇ ପାରୁନି କିନ୍ତୁ ଫାଷ୍ଟରେ ମୁଁ ଯେତେବେଳେ ମାନେ ଜନ୍ମ ହେଥିଲି ସେ ସେତେବେଳେ ମାନେ ବଡ଼ ହେଲା ପରେ ପଞ୍ଚମ ଷଷ୍ଠ ପଢିଲା ବେଳେ ମ ବହୁତ ଗଛ ବଛ ଲଗାନ୍ତି ଆଉ ଚାଷ ବି ଆମର ମାନେ ମୂଳା ଗାଜର ପୁରା ଆମ ବାରିଟା ବହୁତ ବଡ଼ ବାଡ଼ି ତ ପୁରା ଚାଷ ହୁଏ ପୁରା ହଳ କରିକି ଯେମିତି ଚାଷ କରନ୍ତି ନା ସେମିତି। ସବୁ ପରିବା କାକୁଡ଼ିଟି ଆରମ୍ଭ କରି ଜେଜ ଜେଜେବାପା ଥିଲେ ଆମ ଜେଜେମା ଥିଲେ ସେତେବେଳେ ସେ ସମସ୍ତେ ଲଗାନ୍ତି
ସେତେବେଳେ ସମସ୍ତେ ବେଶୀ ଇ-ଇ ଆମର ବି ଥିଲେ ଯେତେବେଳେ ସେ ସେ ବି ବହୁତ ପ୍ରକାର ପରିବା ଆ ସବୁ ଲଗାଉଥିଲେ। ଆଉ ଜେଜେ ଗଲା ପରେ ଯେହେତୁ ଏବେ ବାପା ଭାଇଙ୍କର ଏତେ ସମୟ ନିଜ ନିଜ କାମ ପାଇଁ ସମୟ ଦେଇ ପାରୁନାହାନ୍ତି।
ତ ପଳାଉଛନ୍ତି।
ହଁ
ଏ ବୟସ ହେଲା ବେଳକୁ ବି ତ ସେମାନେ କରୁଥିଲେ ଏବେକା ଇଏରେ ତ ଆଉ କେହି କରିବାକୁ ବି ଇଏ କରୁନାହାନ୍ତି। ସମସ୍ତେ ବାହାରେ ରହିଲେ କିନ୍ତୁ ସେ ଟାଇମ୍ ମୋର ମନେ ଅଛି ପୁରା ଏତେ ସବୁ ପରିବା ହଁ ମାନେ ଏବେ ତ ପରିବାର ଯୋଉ